ହୋଉ।
ହୁଁ କଣ କରୁଚୁ?
ଏଇ ବସିକି ଫୋନ ଦେଖୁଥିଲି। ଆଉ ତୁ?
ମୁଁ ବି ସେଇ ଫୋନ ଦେଖୁଥିଲି ଏତେ କିଛି କାମ ଧନ୍ଦା ନାହିଁ ସେଇ ଫୋନ କଥା ଆଉ।
ହଁ ମୁଁ ମୁଁ ଏକା ଶୋଇ ଶୋଇପ‌ଇଲେ ଆଉ ଉଠି ପାରିବିନି ସକାଳେ ଚା ସକାଳେ ଜିମ୍ ଅଛି। ସକାଳେ ଜିମ୍ ଖୋଲି ତ ଯିବାକୁ ତ ଜାହେଲେ ପଡିବନା ଚାରିଟା ସାଢେ ଚାରିଟା ବେଳକୁ ହଁ, ସେତି ପାଇଁ ଶୋଏ, ଶୋଇନି ନିଦ ଶୋଇଥିଲି-ଇ-ଇ କେତେବେଳେ, କଇଲ ଦିନବେଳେ ଟା ପୁର ଶୋଇଛିନା। ଉଠିକି ଦଶଟା ଏଗାରଟାରେ ଏ ଥୋଡ଼ି ନା ଗୋଟେ ନିଦ ହବ। ନିଦ ନାଇଁ ବସିକି ଫୋନ୍ ଦେଖିକି ଫୋନ୍ ଦେଖୁଛି, ଦେଖୁଛି, ଦେଖୁଛି। କଁ କଇଲା ଆଗେ, ଶୋଇ ପଇଲା ଆଉ ଉଠି ପାରିବେନି। ତ ମୁଁ ସେଇ ପାଞ୍ଚଟା, ଆଡେ ମୋର ଜିମ୍ ଯିବି। ଶୋଇନି ବସି ଫୋନ୍ ଦେଖୁଛି, ଆଉ ତ
ହୁଁ ଫୋନ୍ ଦେଖେ, ତା'ପରେ ଯେବେ ଜିମ୍ ଖୋଲିବି ଆଉ? ଆଉ ମୁଁ ପା ଶୁଣିଥିଲି, ତମ ଗାଁ ରେ କାର୍ତିକେଶ୍ଵର ଆଉ ରାମନୀଳା ଫାମ୍ ନୀଳା ହୁଏ। ମୁଁ ଡ୍ୟାନ୍ସରା ଶିଖଚି। ମୋତେ ଡାକୁଲା।
ହଁ, ଆମ କାର୍ତ୍ତିକସରରେ ମାନେ, ଆଗରୁ ମାନେ ସେମତି କିଛି ହୁଏନି ବଟ୍ କଣ କହିଲୁ-ଉ ମାନେ ଏତେ-ଏ ଫେମସ୍ ଆମ ବାରଙ୍ଗରେ କାର୍ତ୍ତିକ୍ ଶ୍ୱର ପୁରା ଫେମସ୍। ମାନେ ସମସ୍ତେ ମାନେ-ଏ-ଏ, ମାନେ କାଠି କୁ ଯେତେ ଧରିବୁ କଲ ଏରିଆ ଅଛନ୍ତି। ସମସ୍ତେ କାର୍ତ୍ତିକଶ୍ୱର ଆମର ଫେମସ୍ ପୁରା ବାରଙ୍ଗ ଏରିଆ ସବ୍ ସମସ୍ତେ ମୂର୍ତ୍ତି କରନ୍ତି, କାର୍ତ୍ତିକଶ୍ୱରଙ୍କର। ଆଉ ମାନେ ମାନେ ଆମର ଏଣ୍ଟାର୍ ଗାଁ ବସିକି ଡେକୋରେସନ କରା ହୁଏ। ସମସ୍ତେ ନାଚ, କୁଦ, ଏନ୍ଜଏ ସେ ଟାଇମ୍ ରେ ପୁରା ଦଶ ବାର ଦିନ ପୁରା ଏନ୍ଜଏ। ଆଉ, ଆମର କାର୍ତ୍ତିକସ୍ ପୂର୍ଣ୍ଣି, କାର୍ତ୍ତିକପୂର୍ଣ୍ଣିମା ଯୋଉ ଦିନ, ସେଦିନ ମେଲୋଡି ମେଲୋଡି ତିନ ଚାର ଦିନ ଆମର ରଖନ୍ତି। ମେଲୋଡି ରଖିସାଇଲା ପରେ। ଆମ ଗାଁରେ କଣ କହିଲୁ? ଓ ମାନେ, ଏତେ ପ୍ରସେସନ୍ ହୁଏ, ଯୋଉଦିନ ଭସାଣି ଏତେ ପ୍ରସେସନ୍ ପୁରା ଏନ୍ ତାର ମାନେ କଣ କହିଲ? ଏଣ୍ଟାର ଗାଁ ପୁରା ମାନେ ଧୁମ୍ ଧାମ୍ ଭରି ଉଠୁଥିବ। ମାନେ ଏତେ ଇଏ ମାନେ ବହୁତ ଏନ୍ଜଏ! ସେ ଟାଇମ୍ର, କଣ କହିଲ? ପୁରା ଏନ୍ଜଏ ଟାଇମ୍ ମାନେ
ସେ ଟାଇମ୍ରେ ପୁଣି ଏଞ୍ଜୟ।
ସେଇଆ ଆମ-ଅ-ଅଁ କଣ କହିଲୁ, ଆମ ଗାଁରେ ପୁରା ହୁଁ, କୁଣିଆ ଫୁଲ ମାନେ ସେଇ ଟାଇମ୍ ରେ। ଲୋଟ୍ ଟାଇମ୍ ରେ ପୁରା ନାଚ, ଗୀତ ପୁରା ଇଏ ଏନ୍ଜଏ ଆଉ ରାମଲୀଳା ରେ କଣ କହିଲ, ହଁ ରାମନୀଳାରେ ଏକ ଡ୍ୟାନ୍ସ କଥା ଟା କହିପାରିବେ? ମେଲୋଡି ସହିତ ମେଲୋଡି ବାଲା ଆସିକି ପାରିବେ। ଥୋଡ଼ି ନା ଆମର କିଏ, କହିବ? ତ ରାମନୀଳା ରାମଲୀଳା ରେ ମୁଁ ହୁଁ, କହିପାରିବି ହଁ, କି ଆସ ରାମଲୀଳାର
ତ।
ଆସ ମୁଁ, ମୋ ଭାଇ ମାନେ ରାମନୀଳା କରୁଛନ୍ତି ନା ମୁଁ ତାଙ୍କୁ କହିକି ମୁଁ ତତେ ରଖିପାରିବି, ରାମନୀଳାରେ ତ ଏଇ ସବୁ
ଲୀଳା କେବେ ହଉଛି କି?
ରାମନୀଳା ତ ଏବେ ଗୋଟେ ନୂଆ ବହି ଷ୍ଟାର୍ଟ ହଉଛି। ତ ଇଏ ସବୁ ଚାଲିଛି, ଆଉ ଗୋଟେ ବହି ଅଛି। ହଁ ସେଇଟା ପୁଣି ଷ୍ଟାର୍ଟ ହବ, ଇଷ୍ଟାର୍ଟ ହେଇଗଲାଣି, ପୂଜା ହେଇଗଲାଣି। ଇଏ ବି ସେ ଚାଲଚି କିନ୍ତୁ ଆରମ୍ଭ ହେଇିନି। ଚାଲିଚି-ଇ କେବେ ଗୋଟେ ରିଲସ୍ ଟା ଷ୍ଟାର୍ଟ ହବ? ଅଇକା ରାମନୀଳା ହଉ ହଉକା ବୋଧେ ଉ, କାଳୀ ପୂଜା ଟାଇମ୍ ରେ ବଧେ ହବ, ରାମନୀଳା ଦୀପାବଳି ସେଇ ଟାଇମ ରେ ବଧେ ହେଇପାରେ ଆନିଅ।
ହୁଁ ହୁଁ। ଯିବା ଆଉ ବୁଝିକି କହିବି ମୁଁ ଏମିତିରେ ବି ଡ୍ୟାନ୍ସରା ଶିଖୁଛି ନା।
ହଁ ଯଦି ବି ଶିଖୁଛୁ ମୁଁ ୟାଙ୍କୁ ମୁଁ ମାନେ ଆମ ଗାଁ ପିଲା ମୋର ଜଣେ ଭାଇ ଅଛନ୍ତି। ମୁଁ ତାଙ୍କୁ କି ହଁ ମୋ ଭଉଁଣି ଜଣେ ଅଛି। ସିଏ ଭଲ ଡ୍ୟାନ୍ସ କରିବା ରାମ ଭଲ କରିପାରିବ। ଆ ତାକୁ ମାନେ ଆମ ଯୋଉରା ଘରେ ଅଛି ରାଜା ଇଏ। ସିଏ ବଢିଆ ଡ୍ୟାନ୍ସ କରିବା କରନ୍ତି ବୁଝିଲୁ।
ହୁଁ।
ସିଏ ଭଲ ଡ୍ୟାନ୍ସ କରିବା କରନ୍ତି ତ। ହଁ ମେ ବି ସିଏ ଭଲ ଶିଖେଇ ପାରିବେ ତଥେ। ତୁ ବି କରିପାରିବୁ ସେଇ ଟାଇପର।
ଆମରେ ରାଜା ଭାଇ ସେ ବୋଧେ ଆମ ତମାଣ୍ଡୁକୁ ଯାଆନ୍ତି। ଆମ ଦୋଳି ପୁର୍ଣିମାକୁ ଯାଇଥିଲେ ବୋଧେ ଏବେ। କାହିଁକିନା ତାଙ୍କ ସାଙ୍ଗ ଜଣେ ଅଛି ସେଠି କାର୍ତ୍ତିକ ଭାଇ।
ଓହୋ ହଁ। ହଁ ତାଙ୍କର ମାନେ ସାଙ୍ଗେ ସେ କହୁଥିଲେ ମତେ ମୁଁ ଯାଇଥିଲି ତୋ ପିସ୍ ଘର ଆଡେ। ଆଉ ତୁ ଆସିଲୁନି। ମୁଁ କହିଲି ତମେ ମତେ କହି ନଥିଲ। ତମେ ଯାଇଥିଲ ନହେଲେ ମୁଁ ତମ ସହ ଯାଇଥାନ୍ତି ଭାରି। ଟିକେ ବୁଲାବୁଲି କରିକି ଆସେ। କାନ ମ ଗାନ ସପଟେ ଦୋଳ ଟିକେ ଭଲ ହୁଏନି। କହିଥିଲି ମୁଁ ଯାଇଥାନ୍ତେ। ତମେ ତ ମତେ କହି ନଥିଲ ନା।
ତାଙ୍କୁ ଦେଖିଥିଲି ଆମ ଗାଁରେ ଥରେ ମେଳନ ପଡାରେ କାର୍ତ୍ତିକ ଭାଇ ହେରିକା ସବୁ ଠିଆ ହେଇଥିଲେ। ମୁଁ ଫାଷ୍ଟେ ଦେଖିବି ମାନେ ଭାବିଲି ଫାଷ୍ଟ କିଏ ତାଙ୍କୁ ମୁଁ ତାଙ୍କୁ ଇଏକୁ ଦେଖିଥିଲି ନା। ମୁଁ କହିଲି ମୁଁ ଦେଖିଲା ଦେଖିଲା ଲାଗେ। ତାପରେ ଭାବିଲିକି ମୋ ମାମା। କହିଲେ ମାମା କହିଲା କି ଇଏ ବା କହ୍ନେଇ ସାଙ୍ଗ ତାପରେ ଜାଇଁଲିି ଆଉ।
ହଁ ହଁ। ସେ ସେପଟେ ତାଙ୍କର କି ସାଙ୍ଗ ଅଛନ୍ତି ତ ସେପଟେ ଯାଇଥିଲେ। ତ ସେଇ ଭଲ ଭଲ ପିିଲାଡେ ସେ ବଢିଆ କଥାବାର୍ତ୍ତା ତାଙ୍କର। ଭଲ ଡ୍ୟାନ୍ସ ବି ଗନ୍ତି ଗୋଟେ ଡ୍ୟାନ୍ସ ଶିଖାନ୍ତି ବି ଭଲ ଲାଗେ। ତାହେଲେ ସାଙ୍ଗ ଫାଙ୍ଗ ସେପଡେ କଣ ଥବ ସେ ଯାଇଥିବେ।
ତମ କାର୍ତ୍ତିକ ଭାଇ ବି ତମ ରନ୍ଧୀବାକୁ ଆସନ୍ତି ଦେଖିବା ପାଇଁ। କୁଲ କୁ ଏବେ ନାହିଁ କେବେ ଗୋଟେ ଆସିଥିଲେ ଥରେ ଦେଖିବାକୁ।
ହଁ। ସେ ଭଲ ରାମିଲାଇରେ ଡ୍ୟାନ୍ସ କରନ୍ତି। ବଢିଆ ଡ୍ୟାନ୍ସ କର। ଆମେ ଖାଲି ତାଙ୍କ ଡ୍ୟାନ୍ସ କୁ ୱେଟ କରୁ। ସେ କେତେବେଳେ ଡ୍ୟାନ୍ସ କରିବେ। ତ ଆମେ ସେ ଗୋଡା ୱେଟ କରିଥିବୁ। କିନ୍ତୁ ବଢିଆ ସେ ଡ୍ୟାନ୍ସ କରନ୍ତି। ତାଙ୍କ ଗୁଡା କଥାବାର୍ତ୍ତା।
ହଁ ଦେଖିଥିବେ ତାଙ୍କୁ ଥରେ ସେଠି। ହୁଁ। ହାଲୋ। ହ୍ୟାଲୋ
ହଁ କହୁନୁ।
ତମ ଘରେ କଣ କର
ଓମେ। ନା ମୁଁ ବର୍ଷା ହଉଛି ବର୍ଷା ମାଗ ନିଦ ଲାଗିବନି। ଶୋଇଛନ୍ତି ସମସ୍ତେ ଆଉ। ମାନେ କଣ କହିଲୁ ଆମ ଗାଁରେ ଗଣେଶ ପୂଜା ବି ହୁଏ। ଭଲରେ ହୁଏ। ଏମିତି ସେମତି ବକ୍ସ ଫକ୍ସ ପ୍ରସେସନ ହେରିକା କରିକି ନିଅନ୍ତି। ଆମ ଗାଉଁ ମାନେ କଣ କହିଲ ଆମ ଗାଁ ପରେ ଆଉ ଗୋଟେ ଗାଁ ଅଛି। ମାନେ ସେ ଗାଁ ଏ ଗାଁ ପୁରା ଜଏଣ୍ଟ ବୁଝିହେଲା। ଜଏଣ୍ଟ ହେଇ ହେଇ ସେ ଅଛନ୍ତି। ତ ଗଣେଶ ପୂଜା ତାଙ୍କର ଟିକେ ବଢିଆ କରନ୍ତି। ଆମ ଗାଁରେ ଭଲ ପାଆନ୍ତି ଗଣେଶ ପୂଜା।
ହଁ ଆମ ଗାଁ ରେ ବି ସେମିତି ଗଣେଶ ପୂଜା ହେରିକା ଭଲ ହୁଏ।
କିନ୍ତୁ ଫେମସ୍ ଆମର କାର୍ତ୍ତିକଶ୍ଵର କାର୍ତ୍ତିକଶ୍ଵର ମାନେ ଏମିତି ହୁଏ ମେଲୋଡ଼ି ହରିକା ପୁରା ମାନେ ଆମର ବୋଧେ ଚାରି ପାନ୍ସଟା ଗାଁ ରେ ବୋଧେ ମେଲୋଡି ହୁଏ। ଆଉ ବାକି ଆଉ କୋଉଠି ମେଲୋଡି ହୁଏନି। ହଁ ଆମର ନା ଆମରି ଏଇପଟେ ଏରିଆରେ ବଢିଆ ହୁଏ, ବଢିଆ ସେଲିବ୍ରେସନ ହୁଏ। ବାର ସମସ୍ତଙ୍କୁ କହିବେ କାର୍ତ୍ତିକଶ୍ବର କୋଉଠି ନା ବାରଣାସୀ ଏଇ ନାଁ ଟା ପୁରା ଫେମସ୍। କାର୍ତ୍ତିକଶ୍ବର ଟାଇମ୍ ରେ ପୁରା ମେଲୋଡି ଫେଲୋଡି ଦୁ ମାନେ ସେ ଟାଇମ୍ ରେ ଗୋଡ ତଳେ ଲାଖୁନଥୁବ ପୁରା ଡ୍ୟାନ୍ସ ମାନେ ପୁରା
ଆମ ସପଟେ ବି ଆମ ସେପଟ ବି ପ୍ରାୟ ଜାଣିଛନ୍ତି ଏଠି ଭଲ ହୁଏ ବୋଲି କାର୍ତ୍ତିକଶ୍ବର ଆମ ଗାଁ ପିଲା ସବୁ ଆସନ୍ତି ବି ଦେଖିବାକୁ ଆଡ଼େ।
ହଁ।
ମୋ ଭାଇ ବି ମୋ ସାଙ୍ଗମାନଙ୍କୁ ନେଇକି ଆସେ ଦେଖିବା ପାଇଁ ଏପଟେ ଭଲ ହୁଏ ବୋଲି।
ହଁ ମାନେ ଏପଟେ ବାରଙ୍ଗୀରେ ଟିକେ ବଢିଆ ମାନେ ବଢିଆ ସେଲିବ୍ରେସନ ମାନେ ଆଗରୁ ଡିଜେ ଫିଜେ ବଢିଆ ଧୂଆଁ ହଉଥୁଲା ମାନେ ମାନେ ଏମିତି ହଉଥିଲା କି ମାନେ ଏତେ ବଢିଆ ହଉ ଥିଲାକି ତୋତେ ମାନେ କହିବୁ କି ଭାଇ ତୋମେ ଏପଟେ ବଡ କର ନା। ସେଇ ସରିଗଲା ପରେ ମାନେ ଖୋଜିବ ହଁ। ବଢିଆ ଲାଗିଥିଲା ନା ବୋଧେ ସରିଗଲା ଇଚ୍ଛା ହଉନି ଘରେ ରହିବାକୁ ମାନେ ଏତେ ଧୁମଧାମ ଧୁମଧାମ ରେ ସେଲିବ୍ରେସନ ହବ। ଆଉ ଗୋଟେ ହଉଚି କଣ ଯୋଉ ଜିରୋ ଲାନ ନାଇଟ୍ ସେଲିବ୍ରସନ ହୁଏନି। କେତଳେ? ଏ ନୂଆ ବର୍ଷ ଟାଇମ୍ ରେ ସେ ଟାଇମ୍ ସେଇ ଟାଇମ୍ ରେ ବଡ଼ ସେଲିବ୍ରେସନ ହୁଏ, ଜିରୋ ନାଇଟ ସେଲିବ୍ରେସନ। ମାନେ ସେ କଣ ମାନେ ଜିରୋ ନାଇଟ୍ସ। ସେଲିବ୍ରେସନ ତ ବଢିଆ ହୁଏ। ଖାଲି ଆସିବ ଖାଲି ମୁଁ ଯଦି ଗୋଟେ ପୁଅଟେ ହେଇଥାନ୍ତି, ମୁଁ ମାନେ ବି ଯେତେ ବି ପୁରା ଧୂଆଁ କରି ନାଚିଥାନ୍ତି।
ହଁ, ହଁ। ଆମର ବି ସେପଟେ ସେମିତି ଗଣେଶ ପୂଜା ହେରିକା ବହୁତ ଭଲ ହୁଏ। ଆମର ଫାଷ୍ଟ ଦୋଳ ଯାତ୍ରା ତାପରେ ଯାଇକି ଗଣେଶ ପୂଜା ସେକେଣ୍ଡରେ ଭଲ ହୁଏ।
ତାପରେ ମୋ ପିଇସି ମୋ ବଡ ପିଇସି ଘର ଗୋଟେ ଅଛି ଗଣେଶ ପୂଜା ରେ ଆମେ ଯାଇ ଯାଉ ସେଠି ମାନେ ଏତେ ନୂଆପଡାରେ ଏତେ ବଢିଆ ଗଣେଶ ପୂଜା କରନ୍ତି। ମାନ ତୋ ଆଖି ଲାଖିଯିବ ଆରେ ମାନେ ଗଙ୍ଗ ସବପକାର ଗେଟ୍ କରିଥିବେ।
ହୁଁ।
ଏତେ ବଢିଆ କରିଥିବି ଜଗନ୍ନାଥ ଯୋଉ ଜଗନ୍ନାଥଙ୍କ ସେପରି ବି ଗଣେଶ ଠାକୁର କରିଥିବେ। ଏତେ ମାସ୍ ଲଗତି ହ ଏତେ ମସ୍ତ ଲାଗତି ଆ
ତାଙ୍କର ବହୁତ ପୁଅ କି? ତେ ମାନେ ଫି ପଚାଶ ଫୁଟ ଷାଠିଏ ଫୁଟ୍ର ଏମିତି କଣ କରନ୍ତି ବା ଗଣେଶ। ବହୁତ ବଡ଼ ବଡ଼ ବହୁତ ହାଇଟ୍ର ବି କର।
ତାଙ୍କର ହଁ ତାଙ୍କ ମଣିଷାର ମାନେ ଏତି ବଡଆ ହୁଏ ତାଙ୍କର।
ଉଁ ହୁଁ। ତାକୁ ଯୋଉ ବିସର୍ଜନ କରାଯାଏ, ସେଇଟା କେମିତି ପୁଣି କରାଯାଏ କଣ?
ମାନେ ବିସର୍ଜନ ମାନେ ଏମିତି କରାଯାଏ କି ମାନେ ସି ପାଣିରେ ନେଇ ବିସର୍ଜନ କରିବେନି। ମାନେ ପାଇପ୍ ଆଣିକି ପାଣି ମାରିବେ। ମାନେ ଏଡେ ଏଡେ ମୂର୍ତ୍ତି। ଯୋଉ ବଡ ବଡ ମୂର୍ତ୍ତି, ତାଙ୍କ ଟେକିକି ଥୋଡି ନେଇ ପାରିବେ ବିସର୍ଜନ କରିପାରିବେ। ଆଇବ୍ ମାରିକି ଇଏ କରିପାରିବନି। ତ ସେଇ ଦୋଳ ହୁଏ ଆଉ।
ହୁଁ।
ତମର ତ ସେପଟେ ସେପଟେ ଖାଲି ଦୋଳ ପଳେଇଆସିବ। କିନ୍ତୁ ତମର ଦୋଳ ବଢିଆ ହୁଏ।
ହଁ।
ସେଇଟା ମୁଁ ଦେଖିଛି ତ। ଦୋଳ ଭଲ ହୁଏ।
ତ ଆହୁରି ବହୁତ ଭଲ ହେଇଥିଲା ତୁ ତ ଆସିପାଇଲୁନି। କିନ୍ତୁ ଏ ବର୍ଷ ବହୁତ ବଢିଆ ହେଇଥିଲା। ମାନେ ଆଦିବାସୀ ଲୋକ ଆସିଥିଲେ, ସବୁ ଡ୍ୟାନ୍ସରାକ ବହୁତ ଭଲ ହେଇଥିଲା ଏ ଥର ଏଇ ବର୍ଷଟା।
ମୁଁ ଯାଇପାଇଲିନି ଆଉ କଣ କରିବା ପରୀକ୍ଷା ମୋର ଥିଲା। ଯାଇପାଇଲିନି।
ଆର ବର୍ଷ ଆସିିବୁ ନହଲେ ଆଉ।
ଦେଖିବା ଯିବା ଗୋଟେ ଆର ବର୍ଷ ଆଉ।
ଆସିବୁ ଆର ବର୍ଷ ମୁଁ ମୋ ଭାଇକି କହିବି ଆସିବ ନେଇକି ଯିବ ତତେ।
ହଁ ଦେଖିବା। ବର୍ଷା ତମର ଛାଡ଼ିଲାଣି ନା ଛାଡିନି?
ହଁ ଏବେ ଟିକେ ଛାଡ଼ିଚି ବର୍ଷା।
ମାନେ ଆମର ତ ପୁରା ଏଁ ସକାଳେ ହଉଥିଲା। ଦିନ ବେଳେ ଛାଡି ଯାଇଥିଲା। ତାପରେ ତ ମାନେ ଚାରିଟା ବେଳୁ ବ